ହଁ ଶୁଭୁଛି, କଣ କରୁଛ?
ହଁ ବସିଛି ବିରକ୍ତ ଲାଗୁଛି ବିଲକ୍ତ।
ହୁଁ ଝିଅ ଖେଳୁଛି?
ହଁ ଖେଳୁଛି କାନ୍ଦୁଛି ଚାଲେଇଛି ତାର।
କଥା କହିଲାଣି ନୁହଁ କି?
ହଁ। ନାଇଁ କଥା କହୁଚି ବୋଲେ ଖାଲି ମା ବାବା। ଏମିତି ଡାକୁଛି ପୁର ତ କହିନି କିଛି।
ଏପଟେ ବର୍ଷା ହବ ପୁରା ଗୋଟେ ଗୋଟେ ପକଉଛି।
ଅ ଓଦା ହଉଚ ନା କଣ ବର୍ଷାଟା।
ନା ବର୍ଷା ପକେଇନି କେମତି ଛୋଟ ଛୋଟ ଯୋଉ ପକେଇନି। ଝିପିରୀ ଝିପିରୀ ସେମି ହଁ ସବୁ ଭଲ ଅଛନ୍ତି।
ହୁଁ ଆଉ ଆଉ ତମ ସାଙ୍ଗ କନ
ହଁ ସେଇ ରିବିକା କୁ ଫୋନ କରି ଥିଲି ଯେ ତା ଦେହ ବହୁତ ଖରାପ ଅଛି। ହ୍ୟାଲୋ।
କଣ ହେଇିଚି?
ହଁ ତାକୁ ପେଟ କାଟୁଛି କଣ ଆଜି ଯାଇଥିଲା ଡାକ୍ତରଖାନା। ହୁଁ କହିଲେ ଟିକେ। ପରୀକ୍ଷା ଭଲ ହେଇ ଆର ମାସରେ ବାହାରିବ ତାର ପରୀକ୍ଷା ଫଳ ବାହାରିଲେ କହିବି।
ଆର ମାସରେ କୋଉଠି ଦେଖିବ କଲେ ମାନେ କଲେଜ କୁ ଆସିବ ତାର?
ନାଇଁ ନାଇଁ ତାର ଗୋଟେ ତାର ଗୋଟେ ଅଛି ତାଙ୍କର ଯୋଉ ଯୋଉଥିରେ ଆମେ ପରୀକ୍ଷା ଦେଇଥିଲୁ ସେଇଥିରେ ଯୋଉଥିରେ ଯୋଉ ସାଇଟରେ ସେଇଠି ସେଇ କଲେଜରେ ଆମର ଯୋଉଠି ଅଛି ଆମର କଲେଜ ରେ ହିଁ ଆମେ ଦେଖିପାରିବୁ। ସେଟା ଅଛି।
ଅ ହଁ ହଁ ଆର ମାସ କୋଉ ତାରିଖ ନା ଜାଣିନା?
ତାରିଖ ଦେଇନି, ଖାଲି ଜୁଲାଇ ଲେଖିଥିଲା ଆଉ କିଛି ଲେଖିନି।
ହଁ ହଁ। ଆଉ ରାତିରେ କଣ ରୋଷେଇ କରିବା?
ସେଇଟା ଭାବୁଛିପା ବା ଜହ୍ନି ଭାଇ ଆଣିଛି। କଣ ବନେଇବି ମୁଁ ଜାଣି ପାରୁନି? ଶୁଭା ଗଲାନି। ଶୁଭା ଯାଉନି। ଟିକ ଶୁଭା ଯାଉନି। ଶୁଭା ଯାଉନି ଶୁଭା ଯାଉନି ଟିକେ।